ଆଜ୍ଞା କୁହନ୍ତୁ। ଆଜ୍ଞା ନମସ୍କାର କୁହନ୍ତୁ। ଭେରି ଗୁଡ୍ ଆଫ୍ଟରନୁନ୍। ଆଜ୍ଞା ନମସ୍କାର।
ଆଉ କଣ କରୁଛନ୍ତି କଣ?
ତ କଣ ଲଞ୍ଚ ଟାଇମ୍ ଆଉ
ହୁଁ ଖିଆ ପିଆ ସଇଲାଣି ଆପଣଙ୍କର?
ନା ନା ଖାଇବା ସରିନି, ଝିଅ ଖାଇ ବସିଚି ମୁଁ ଖାଇବି ଆଉ।
ହୁଁ। ଆଉ ର ରଜ ସେଲିବ୍ରେସନ କେମିତି କଲେ?
ହଁ ରଜ ସେଲିବ୍ରେସନ ଏ ବର୍ଷ ଟିକେ ଗାଁ କୁ ଯାଇପାରିଲିନି। ଆଉ ଝିଅ ଭାଗ ନେଇଥିଲା ରଜ ସେଲିବ୍ରେସନ ରେ ଗ୍ରୀନ୍ସ ପଣ୍ଡପରେ ତ ମୁଁ ସେଥିପାଇଁ ଗାଁକୁ ଟିକେ ଯାଇ ପାରିଲିନି ଆଉ। ଏ ଏଇଠି ଯାହା ବୁଲାବୁଲି କଲୁ ଭୁବନେଶ୍ଵର ଭିତରେ ଆଉ।
ହୁଁ ହୁଁ ହୁଁ। ହଉ ହଉ। ଆଉ ରଜ ସ୍ପେଶାଲ କଣ କହିଲେ?
ରଜ ର ସ୍ପେଶାଲ ହଉଚି ଆମର ପୋଡ଼ପିଠା। ତାର ମେନ୍ ସ୍ପେଶାଲ ହଉଚି ପୋଡ଼ପିଠା ଆଉ ବାକି ଅଲଗା ପିଠା ବି କରାଯାଏ। ଚକୁଳି, ଇଟଲି, ବରା ଏଗୁଡ଼ା ବି କରାଯାଏ।
ଭେରି ଗୁଡ୍ ଭେରି ଗୁଡ୍। ଆଉ ଗୋଟେ ଜିନିଷ ରଜର ମେନ୍ ଜିନିଷ ଆପଣ ଛାଡିଗଲେ।
ରଜ ପାନ।
ବାସ୍ ବାସ୍ ସେଇଟା ମେନ୍ ଆଉ ଆପଣ ପଟେ କେତେ ପାନ ରେଟ କେତେ ଥିଲା କଣ କେମତି?
ଆମର ପାନ ରେଟ୍ ଭୁବନେଶ୍ୱରରେ ଗୋଟାକୁ କୋଡ଼ିଏ ଟଙ୍କା ହିଁ ଥିଲା।
ଉଁ ହୁଁ ଆଉ ଗୋ କୋଡ଼ିଏ ଟଙ୍କା ଗୋଟେ ରହୁଚି। ଚାଳିଶ ଟଙ୍କା ଗୋଟେ କୋଉ ଜାଗାମା ମାନଙ୍କ ରହୁଛି ଏମିସେ ରହୁଚି। ଆଚ୍ଛା ଆଉ ଆପଣ ପାଖାପାଖି ଏରିଆ ମାନେ ଯୋଉ ପାଖରେ ରହୁଛନ୍ତି ସେ ପାଖରେ କଣ ସବୁି ପିକନିକ୍ ସ୍ପଟ୍ କଣ ଅଛି ନାଁ କେମିତି ମନ୍ଦିର ଫନ୍ଦିର କଣ ଅଛି ନା ବୁଲିବା ଜାଗା କଣ ଏମିତି ଅଛି?
ଆମର ଏଇଠି ପିକନିକ୍ ସ୍ପଟ୍ ଅଛି ଏଁ ଆମର ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ଧଉଳି। ଆଉ ରାଜରାଣୀ ମନ୍ଦିର ଖଣ୍ଡଗିରି ଏମିତି ଭୁବନେଶ୍ୱର ଭିତରେ ମୁଁ ଏତିକି ହିଁ ବୁଲିଚି ଏତିକି ଜାଣି ଉ କଣ ଥିବ।
ହୁଁ, ହୁଁ, ହୁଁ। ଆଚ୍ଛା ଆପଣ ପାଖାପାଖି ଯାଇଛନ୍ତି, ଯାଇଛନ୍ତି କେତେଳେ ବୁଲିବା ପାଇଁ?
ହଁ ମୁଁ ଲିଙ୍ଗରାଜ ମନ୍ଦିର ଯାଇଚି। ଆଉ ଉଁ ଧଉଳି ବି ଯାଇଚି। ଆଉ ଖଣ୍ଡଗିରି ଯାଇଚି, ରାଜା ରାଣୀ ମନ୍ଦିର ଯାଇଚି, ଏମି ସବୁ ବୁଲି ଦେଇଚି।
ଉଁ ହୁଁ ଆଚ୍ଛା ଆପଣ ପୁରୀ ପୁରୀ କେବେ ଯାଇଛନ୍ତି?
ହଁ ପୁରୀ ବି ବହୁତ ତର ଯାଇ ସାରିଚି। ଏଁ ଛଅ ସାତ ଥର ପୁରୀ ଯାଇ ସାରଲେଣି। ଆଗୁକୁ ଦେବ ହାନ ପୂର୍ଣିମା ଅ ଚି ଯେହେତୁ ଉଁ ଇଚ୍ଛା ଅଛି ଇଁ ଯିବା ପାଇଁ ଦେଖନ୍ତୁ ଜ ଜଗାର ଡୋରି ଇଁ
ଅଦି ନ ଲାଗିଥିଲା। ନ ଯାଇ ପାରି ନା।
ହଁ।
ଆଉ ଡୋରି ଲାଗିଲେ ହିଁ ଯିବି ନହେଲେ ଯାଇ ପାରିବିନି। ଆ ସେଠୁ ପୁରୀ ଗଲେ ଆଉ ଆପଣୁ କଁ କଣ ଖାଇବା ପାଇଁ ଭଲ ଲାଗେ?
ପୁରୀରେ ଫେମସ ହଉଚି ମୋର ଅଭଡ଼ା। ଅଭଡ଼ାକୁ ଛାଡ଼ିଦେଲେ ଆଉ ମତେ କିଛି ଭଲ୍ ଲାଗେନେଇ ପୁରୀରେ। ସବୁଠୁ ଅବଢ଼ା ହଉଚି ଜଗନ୍ନାଥଙ୍କ ମହାପ୍ରସାଦ। ମୋତେ ବି ସବୁଠୁ
ହୁଁ ହୁଁ ହୁଁ ସେଇଟା ତ ବହୁତ ବହୁତ ବଢ଼ିଆ ଲାଗିଅ ଆଉ। ପୁରୀ ଗଲା ମାନେ ସମ ତାଗ ଅଭଡ଼ା ଟିକେ ଖାଆନ୍ତି କଣ କି କେ ଖାଉ ନ ଖାଉ କଣ ଅଭଡ଼ାଟା ଆଗ ଟିକେ ମଣିଷ ଟିକେ ଯେ ଆଗ ଚାଖିଦିଏ।
ଆଜ୍ଞା।
ଆଚ୍ଛା ସ ସମୁଦ୍ରରେ ଆପଣ କେଲେ ଗାଧୁଆ ଗାଧି କରିଛନ୍ତି?
ହଁ ସମୁଦ୍ର ଭି ତୁରୁକୁ ଯାଏ ଗାଧାଏନି। ମତେ ଟିକେ ପାଣି ବହୁତ୍ ଡର ଲାଗେ। ତେଣୁକରି ମୁଁ ଗା ଧାଏନି ଏମତି ଭିତୁରୁକୁ ଯାଏ ଆଣ୍ଠିଏ ପାଣି ଯାଏଁ ଯାଏ କିନ୍ତୁ ଗାଧାଏନି।
ଉଁ ହୁଁ। ଆପଣ ସମୁଦ୍ରରେ ଗାଧେଇ ନାହାନ୍ତି କେତଳେ ନାଇଁ?
ନା ଗାଧେଇନି କିନ୍ତୁ ଉଁ
ହୁଁଁ।
ଆଣ୍ଠିଏ ପାଣିରେ ଛିଡ଼ା ହୁଏ।
ହୁଁ। ହୁଁ, ହୁ, ଆଉ ଲି ଲିଙ୍ଗରା, ଏଇ ଲୋକନାଥ ମନ୍ଦିର?
ହଁ, ଲୋକନାଥ ମନ୍ଦିର ବୁଲୁଚି, ଇ ଇ। ନରେନ୍ଦ୍ର ପୋଖରୀ, ମାତା ମଠ, ଏମିତି ସବୁ ବୁଲା ବୁଲି।
ହୁଁ, ହୁଁ, ହୁଁ। ହୁଁ ହୁଁ।
ଆଜ୍ଞା।
ଆସ୍, ଆସ୍ ଆସ୍।
ଆଜ୍ଞା।
ଆଉ, ଆପଣଙ୍କ ଗାଁରେ ରଜ ପାଳନ ହୁଏ?
ହଁ, ହଁ, ରଜ ସେଲିବ୍ରେସନ ହୁଏ। ରଜ ପୁରା ଧୁମଧାମ୍ ରେ ପାଳନ ହୁଏ। ପୂରା, ଗାଁ ସାରା ପୂରା ମିଶିକି ସବୁ ମାନେ, ନାଚ ଗୀତ ହୁଏ। ରଜଯାତ୍ରା ତ, ଆମ ଗାଁରେ ପାଞ୍ଚ ଛ ମାନେ ରା ନାଚ ହୁଏ, ତାର ଗୋଟେ ପ୍ରସେସନ୍ ଯାଏ ଆମ ଗାଁରେ। ସେଟା ବହୁତ ବଢିଆ ଲାଗେ। ସବୁ ଯେମିତି ଆମର, ଆଗରୁ ଥିଲା ସବୁ ଭାଲୁକୁଣି ଫାଲୁକୁଣି ବେଶ ହେଇକି, ଏମ୍ ତି ସବୁ ନାଚ ଗୋଡ଼େ, ଘୋଡା ନାଚ ହୁଁ, ହୁଁ, ବହୁତ୍ ବଡ଼ ବେଶ ହେଇ ନାଚ କରାଯାଏ। ସବୁ ବ୍ୟାଣ୍ଡ୍ ପାଟି ବାଜିକି, ବାଜା ଫାଜା ବାଜିକି, ଏମିତି ସବୁ କରାଯାଏ। ଆଉ ସେମତି ଏଇଟା, ସେଟା ଟିକେ ଭଲ ଲାଗେ।
ତାହେଲେ ସେ ପୁରୁଣା ପରମ୍ପରା ଅଛି।
ହଁ ହଁ ହଁ, ସେ ପୁରୁଣା ପରମ୍ପରା ଆମ ସ ଫୁଲ୍ ରସି ଲାଗି ରହିଚି ଇ, ଆଉ ହୁଁ
ଗାଁ ହିଁ ଅଛି।
ହୁଁ ହୁଁ, ଆଉ ଭଲ ହୁଏ ଆମ ଗାଁରେ ସେପଟେ ବଢିଆନି, ମୁଁ ବି ଗଲେ ସେମତି ଫାମି ଫାମି, ଫାମିଲି ନେଇକି ଯାଏ, ସେମିତି ଗଲାବେ କାର ଫାର ନେଇକି ଫାମିଲି ଯାଉ। ନ ସେ ଯଦି ପ୍ଲାନିଂ ହବ ଚାରି ପାଞ୍ଚଟା ଫାମିଲି, ଚାରିଟା ପାଞ୍ଚ ସାଙ୍ଗ ମେଳ ହେଇ ଯିବୁ, ଆଉ ତାଙ୍କ ଫ୍ୟାମିଲି, ଆମ ଫ୍ୟାମିଲି, ସବୁ ମେଳ ହେଇକି ଏମତି ସବୁ ଯାଉ, ମଜା ମଜା ଟିକେ ହୁଏ।
ଆଜ୍ଞା।
ଆଉ ଏମତି ତ କେତେବେଳେ ବି ଏମିତି ଯଦି ଏକୁଟିଆ ଫ୍ୟାମିଲି ଗଲାବେେଳକୁ, ସେମିତି ଆମେ ତ ଚାରି ଜଣ ମେମ୍ବର ନା, ପୁଣି ତା ଦେହରେ ବାପା ଅଛନ୍ତି, ଆଉ ସବୁ ଜିନିଷ ଅଛି, ଆଉ ସେମିତି ଯାଇ ହଉନି, ଏମିତି ସାଙ୍ଗସାଥି ମେଳହେଲେ ଚାରିଟା ଫାମିଲି ନେଇକି ଆମେ ପଳେଇବୁ ଆଉ।
ଆଜ୍ଞା ଆଜ୍ଞା। ଆଉ ଦ ହୁଁ, ଖିଆପିଆ ଏଇଠି ଆଜି ଇ ଏଁ ଏଁ ଏଁ, ସେ ଯେହେତୁ ମୋ ଝିଅର ଟିକେ ଦେହ ଖରାପ ଅଛି, ତେଣୁକରି ମୁଁ ଆଇଁସ ଫାଇଁସ ବନଉନୁ, ଗରମ ଖାଦ୍ୟ ବନଉନି, ଆମର ସାଧା ସିଧା ହିଁ କରିଛି ବୁଧବାର ଠୁ ହେଲେ, ସେ ତଥାପି ସାଧା ହିଁ କରିଚି ସବୁ।
ଆଛା ଆଛା।
ଆଜ୍ଞା।
ଅ ହ।
ଆ ପୁରୀରେ ଏ ଏ ଆପଣ କେ ରାତିରେ କେବେ ଜଗନ୍ନାଥ ଦର୍ଶନ କରିଚନ୍ତି?
ହଁ, ପୁରୀରେ ଗୋଟେ ଥର ଫାମିଲି ନେଇକି, ସେ ଗାଁ ରୁ ସେମ ଫାମିଲି ଆସିଥିଲେ, ଆମେ ଯାଇଥିଲୁ ସବୁ। ଆଉ ସେଠି ରାତିରେ ଗୋଟେ ଆମର ଅଛି ଘର ଅଛି ଗୋଟେ, ଜାତି ଘର ବୋଲି ଅଛି ଗୋଟେ। ସେଠି ରାତିରେ ରହିଲେ ସକାଳୁ ହଁ ଭୋର ଭୋର ଟାଇମରେ ଉଠିକି ତାଙ୍କ ଦର୍ଶନ କଲୁ, ଦର୍ଶନ କରି ଏମିତି ଆସିଥିଲି। ଆଉ ଏମତି
ଆଉ ପୁରୀ ପୁରୀରେ
ଆଛା
ସ୍ୱର୍ଗଦ୍ୱାର କୁ କେବେ ଯାଇକି, ପାଞ୍ଚ ମିନିଟ୍ ଛିଡ଼ା ହେଇଛନ୍ତି?
ହୁଁ ହୁଁ।
ଆପଣଙ୍କୁ କେମିତି ଲାଗେ କୁହନ୍ତୁ।
ଆଜ୍ଞା
ହଁ ପୁରୀରେ ସ୍ଵର୍ଗଦ୍ୱାର କିଛି ଛିଡ଼ା ମାନେ ସ୍ୱର୍ଗଦ୍ୱାର ସାମ୍ନାରେ ଛିଡ଼ା ହେଲେ ଆପଣଙ୍କୁ କେମିତି ଅନୁଭବ ହୁଏ?
ହଁ ହଁ ଯାଇକି ଅଛି, ମୁଁ ବି ଶବ ଦାହ ସେଠି ଜଣଙ୍କର ଆମର ମାଲିକ ଜଣେ ଥିଲେ, ସେ ଏକ୍ସପାର୍ଡ କରିଦେଲେ ତାଙ୍କୁ ଯାଇକି ଶବଦାହ କରିଥିଲୁ। ଯାଇକି ସେଠି ଛିଡା ହେଲେ ଅଲଗା ପ୍ରକାର ଅନୁଭୂତି ଗୋଟେ ହୁଏ। ଜୀବନରେ କିଛି ନାହିଁ ସେଇଟା, ସେଠି ଛିଡା ହେଇଯିବ ମାନେ କିଛି ଲୋଭ ମୋହ ମାୟା କିଛି ନାହିଁ ଆଜ୍ଞା, ଆଉ
ଆଜ୍ଞା ଆଜ୍ଞା।
ଥିଲୁ ଏମତି ଛିଡ଼ା ହେଇକି, ଗୋଟେ ଦିଟା ଯାଇକି ସବଦାହ କରିକି ଆସିବୁ ଦିଥର ଯାଇକି। ହ
ତାହେଲେ ଆପଣ ତାହେଲେ ଯାଇଛନ୍ତି କିଛି ଅନୁଭବ କରିଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା। ହୁଁ।
ଆଉ ଆପଣଙ୍କ ଗାଁ ପଟେ କୋଉ କୋଉ ମନ୍ଦିର ସବୁ ପ୍ରସିଦ୍ଧ ଜାଗା ଅଛି?
ଆମ ଗାଁ ପାଖରେ ଅଛି ସେପଟେ ଗୋଟେ ଅଛି ଆମର ଅସୁର କୁମାରୀ ଗୋଟେ ଅଛି ଯୋଉ ଜାଗା ଗୋଟେ। ତାପରେ ସେଠ ମଣିନାଗେଶ୍ଵର ଅଛି, ତାପରେ ଏଠି ତ ଏବେ ଗୋଟେ କୋଟଳ ପାର୍କ ଗୋଟେ ଅଛି ସେଇଟା ବହୁତ ଫେମସ୍ ହେଇଯାଇଛି, ଆଉ କୋଟଲ ପାର୍କ ବୋଲି, ଆଉ ସେ ପା ବହୁତ ଯାଇଛି, ତା ସୁଟିଂ ଫୁଟିଂ ବି ହଉଛି ମାନେ ବାହା ବାହାଘର ବ୍ରତ ଘର ଏଇ ସବୁ ତା ଭିତରେ ବି ସେଲିବ୍ରେସନ ସବୁ ହଉଛି। ଏଇ ସବୁ ଆଉ ଆମର ଗାଁରେ ଗୋଟେ ମୁଣ୍ଡିଆ ପଡା ଅଛି ବୋଲି, ମୁଣ୍ଡିଆ ପରୁ ଚାଲି ଯିବା ପଡୁଛି ଏବେ ସବୁ ରାସ୍ ତା କାମ ଚାଲିଲାଣି ଯେ ଦେ ସୁ ଗାଡି ଉପରକୁ ଯିବ ସବୁ ସେଠି କାମ ହବ। ଆଉ ଲୋକମାନେ ସବୁ ଗାଡି ନେଇି ଉପରେ ଯାଇକ ଭୋଜି ଭାତ କରି ସବୁ ଏମିତି କରିକି ଆୁସୂଛନ୍ତି। ଗାଁଉଲି ରେ ଚାଲିଛି ସବୁ ଆଉ, ଆଗରୁ ସବୁ ଲୋକ ସବୁ ଚାଲି ଚାଲି ଯାଉଥିଲେ। ଏବେ ଗାଡି ମୋଟର ସୁବିଧା ଲୋକ ଆଉ ଚାଲି ଚାଲି ଯାଉ ନାହାନ୍ତି।
ଆଜ୍ଞା, ହଁ ଗାଡି ମଟର ତ ସୁବିଧା ହେଲା ମାନେ କମ କମ୍ ଲୋକ ଜାଗାରେ ଅଧିକ ଲୋକ ଯାଇପାରିବେ ଆଉ।
ହୁଁ ହୁଁ ହୁଁ। କାହିଁକନା ଯଉ ଲୋକମାନେ ଚାଲି ପାରୁହାନ୍ତି ସବୁ ଏତିକି ଦର୍ଶନ ଠାକୁରଙ୍କୁ କରିପାରୁ ନାହାନ୍ତି। ଆଉ ଗାଡି ଗୋଟେ ଗଲେ ସେଠିକି ସୁବିଧା ଆଉ, ଲୋକ ସମସ୍ତେ ଯାଇକି ଦେଖା ଦେଖା କରିଦେବି ଆଉ।
ଆଉ ଆପଣଙ୍କ ଗାଁରେ କାର୍ତ୍ତିକ ମାସରେ କଣ ହୁଏ ସବ୍
କାର୍ତିକ ମାସରେ ଆମର ଏଠ ସେ ତମ ଯୋଉ ମୁଣ୍ଡିଆ ପଡା ଅଛି ହଁ ମୁଣ୍ଡିଆ ପଡାଛି। ହୁଁ, ମୁଣ୍ଡାପଡା ଅଛି, କାଟ ମୋ ସେ ଏ ମୁଣ୍ଡାପଡା ଉପରେ ବେ- ସବୁ ପୂଜାପୁଜିି ହୁଏ, ଲୋକ ବି ସେଠି ଯାଇକି ବହୁତ ଭିଡ ହୁଅନ୍ତି। ଆଉ ଠାକୁର ଦର୍ଶନ କରି ବୁଲାବୁଲି କରି ଆସନ୍ତି ବହୁତ ଇଏ ହୁଏ। ଫେମସ୍ ସେଟା କହିବାକୁ ଗଲେ ଆମ ଏରିଆର ଗୋଟେ କାର୍ତ୍ତିକ ମାସ ରେ ସେଟା ଫେମସ୍ ପୁରା।
ଆପଣ କେବେ ଯାଇଛନ୍ତି ଚାଲିକି?
ଚାଲିକିି ମୁଁ ବୋଧେ ଏବେ ତ ମୋତେ ଏତେ ନଜର ଆସୁନି। ତଥାପି ତିନି ଚାର ଥର ମୁଁ ତ ଯାଇଛି। ଆମର ପିଲା ବେଳେ, ଆଉ ଏବେ ତ ବହୁତ ବର୍ଷ ହେଲା ଯାଇନି। କେମିତି କଣ ଏବେ ସବୁ ମୁଣ୍ଡା ପଟା ସବୁ ହେଲାଣି ସବୁ ରାସ୍ତାଘାଟ କଣ ହେଲାଣି, ମୁଁ ଯାଇନି ଆଉ। ଆଉ ବହୁତ ବଢିଆ ଜାଗା ଇଏ।
ମୋର ବି ଟିକେ ଶୁଣିକି ଯିବା ପାଇଁ ଇଚ୍ଛା ହଉଚି। ହେଲେ ଏପଟେ ପିଲାଙ୍କର
ଫ୍ରି ହବ ତ ଠାକୁରଙ୍କ ଦର୍ଶନ ଇଏ କରିକି ଆସିବ ଟେ, ଯାଅ ବୁଲାବୁଲି କରି ଆସିବେ କଣ ଅଛି? ଆଉ ଗୋଟେ ଜିନିଷ ଠାକୁରଙ୍କ ଯଦି ଯେପର୍ଯ୍ୟନ୍ତ ଡୋରି ନ ଲାଗିଛି, ହଁ ଠାକୁରଙ୍କ ଯେପର୍ଯ୍ୟନ୍ତ ଡୋରି ନ ଲାଗିଛି କେବେ ଆପଣ ଯାଇପାରିବେନି। ତାର ଡୋରି ଲାଗିଲେ ସବୁ ଯିଏ ଯୁଆଡ କୁ ଯାଇପାରିବେ। ଉଁ,
ବହୁତ ଇଚ୍ଛା ହଉଛି ଶୁଣିକି ଯେହେତୁ ଏତେ ପାଆଡ ପର୍ବତ ଜାଗା ଦେ-ନିହାତି ଉଚ୍ଚ ଜାଗାରେ ସବୁ ଜାଗାକୁ ତ ଏମିତି ଚାଲିକି ଯାଇହବ କିନ୍ତୁ ଉଚ୍ଚା ଜାଗାରେ ତ ଯାଇ ହୁଏନି। ତେଣୁ ମୋର ଶୁଣିକି ବହୁତ ଇଚ୍ଛା ହଉଛି ଯିବା ପାଇଁ।
ହୁଁ, ପାହାଡ କଟା ହେଇକି ତା ଭିତରୁ ରାସ୍ତା କାମ ହେଇକି ପୁରା ହଁ ରାସ୍ତା କାମ ହେଇକି ପାହାଡ କଟା ହେଇିକି ପୁରା ଭିତରୁ ରାସ୍ତା ହେଇଯାଇଚି। ବହୁତ ବଢିଆ ଜାଗା, ବହୁତ ଇଏ ଜାଗା। ଆ, ଦେଖନ୍ତୁ ଆପଣ କେତେଳେ ଠାକୁର ଡୋରି ଲାଗୁ ଲାଗିଲେ ଆସିବେ ଆଉ।
ବହୁତ ଇଚ୍ଛା ଅଛି ଯାଇ ବୁଲି ଆସିବା ଠାକୁରଙ୍କର ଆର୍ଶୀବାଦ ଯଦି ରହିଥିବ ନିଶ୍ ଚ ହଁ ଆପଣଙ୍କ ଗାଁ ଆଡ଼େ ଯାଇକି ବୁଲିକି ଆସିବେ ଆଉ ଫ୍ୟାମିଲି ନେଇକି ଆଉ।
ହୁଁ, ହୁଁ। ଆସିବେ କେତେଳେ ଦେଖିକି ଆଉ।
ଆଜ୍ଞା ଆଉ ଆଜ୍ଞା
ହଁ ରଖୁଛି।
ଆଉ ଗୋଟେ ମିନଟି ଆଉ ଗୋଟେ ମିନଟି ଆଉ ହୁଁ, ଏବେ ଆ, ଆଗୁକୁ ଆସୁଚି ଦେବସ୍ନାନ ପୂର୍ଣ୍ଣିମା।
ହୁଁ, ଦେବସ୍ନାନ ପୁର୍ଣ୍ଣିମା ମୋର ଜନ୍ମଦିନ ସେଇଦିନ। ଆଉ ଠାକୁରଙ୍କ ଡୋରି ଦେଖାଯାଉ କଣ ହଉଚି, ଯଦି ଠାକୁର ଡୋରି ଲାଗେ ଯିବି ଆଜ୍ଞା।
ଆପଣଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ। ଆଉ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
ହାଁ ଥ୍ୟାଙ୍କ୍ ୟୁ ଥ୍ୟାଙ୍କ ହଉ ହଉ ହୋ ଆଜ୍ଞା। ଆଜ୍ଞା, ଆଜ୍ଞା ଧନ୍ୟବାଦ ଧନ୍ୟ ମୁଁ ରଖୁଚି ହଁ ନମସ୍ ତୋ ନିଜ ସ୍ତ୍ରୀ ସବ
ଏଗାର ମିନଟି ହେଇଗଲା। ଏ ଯୋଉ କଟୁନି କଣ?
ଆସିକି ରଖି